କଣ କରୁଛ?
ଏଇଠି ମାମା ଅଟା ଚକଟୁ ଥିଲା। ଆଉ ଆମର ଆଜି କରେଣ୍ଟ ଚାଲିଯାଇଛି ତ ନାହିଁ ନୂଆ ଟ୍ରାନ୍ସ ବୋର ଲାଗୁଛି ଗାଁ ରେ ତ ଅନ୍ଧାର ହେଇଯାଇଛି ରୁଟି ବନେଇବ ଏବେ ଆଉ।
କନ ଖାଇଚ ପିବା କଣ ହେଇଛି।
କଣ କହିଲେ?
ଉ ଖାଇଥିଲ କଣ ସନ୍ଧ୍ୟାରେ?
ଅ ସନ୍ଧ୍ୟାରେ ଆଜି ମୋ ପିଉସୀ ମାନେ ଅପାଙ୍କ ଝିଅ ଆସିଥିଲା ତ ଆଜି ଗଲା ଘରକୁ। ପିଇସା ଆସି ତାକୁ ନବା ପାଇଁ। ତ ତାଙ୍କ ପାଇଁ ବନା ହେଇଥିଲା ଚାହା ଟିକେ ତ ଥିଲା ମୁଁ ସେଥିରେ ସେଓକୁ ବିସ୍ ବିସ୍କୁଟ ଗୁଳେଇ ଖାଇ ଦେଇଥିଲା ଆଉ।
ଓହୋ, ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆପଣଙ୍କର ସବୁ ଭଲ ଅଛନ୍ତି ସେଠି?
ହଁ ଭଲ ଅଛନ୍ତି ହଁ ଭଲ ଅଛନ୍ତି।
ଉଁ ହୁଁ।
ଆଉ ଦେହ ପା ସବୁ ଭଲ ଅଛି?
ହଁ ସେଠି ସବୁ କଣ କଣ କହନି ସବୁ ହଁ ଚାଲିଛି ଏ ପଢୁଛି ପ୍ଲସ୍ ଥ୍ରୀ ପଢୁଛି ଆଉ।
ହଁ ହଁ, କଣ କରୁଛ ଏବେ?
ଆପଣ?
ମୋର ପ୍ଲସ୍ ଥ୍ରି ଶଇଲାଣି। ଆଉ ମ୍ୟାରେଜ୍ ଶରିଲାଣି?
ହ ହଁ ହ। ଆପଣ ତାହେଲେ ଏବେ କୋଉଠି ଅଛନ୍ତି ଶାଶୁ ଘରେ?
ନାଇଁ ମୁଁ ଆସୁଛି ଆମ ଘରକୁ ବୁଲିବା ପାଇଁ ସେ ରଜ ଥିଲା ତ?
ହଁ।
ବୁଲିବାକୁ ଆସିଥିଲି ଯାଇନି ଆଉ ଦୁଇ ତିନି ପରେ ଯିବି ଆଉ।
ଓହୋ। ହଁ ରଜକୁ ତ ସମସ୍ତେ ନିଜ ଗାଁକୁ ଆସୁଛନ୍ତି ଆଉ।
ହଁ ରଜ ଏସବୁ ଯାହା ରିସେ ଯା ଆସିବ। ରଜ, ଖୁଦୁରୁକୁଣିି, କୁମାରୀପୂର୍ଣ୍ଣିମା ଏମିତି ସବୁ ହେଲେ ଝିଅ ମାନେ ତ ଆସିବେ ବୁଲିବାକୁ।
ହୁଁ ସେପଟ ଲାଇନ୍ ରେ କଣ କଣ ସବୁ ଆପଣଙ୍କର ବଡ ବଡ ପର୍ବ କଣ ସବୁ ପାଳନ କରାହୋଉଛି?
ବଡ଼ ପର୍ବ କଣ ଆମର ତ ସବୁ ପର୍ବ ସେମିତି ପାଳନ କରାଯାଏ। ଆଗରୁ ବାହାରେ ରହୁଥିଲି ବାହାରେ ବସି ଦଶରା ଟା ବୁଲୁ ବସି ବାହରେ ବୁଲୁ ମଜା ଲାଗେ।
ହୁଁ।
ଆଉ ସବୁ ମାନେ ବୋହୁତ୍ ଜାଗା ବୁଲିଆକୁ ଯିବୁ। ଆକୁ ଗୋଟେ ଗୋଟେ ଗଳୀରେ ଗୋଟେ ଗୋଟେ ମେଢ଼ ହେଇଥିବ।
ହୁଁ।
ଆଉ ଭସାଣି ଦିନ ତ ପୁରା ହ ପୁରା ରୋଡ ପୁରା ବ୍ଲକ୍ କହିବକୁ ଗଲେ ମାନେ ବହୁତ ଅଛି। ସେ ରୋଡ୍ ରେ ଯାଉ ଥିଲା, ଆଉ ଗୋଟେ ରୋଡ ରେ ସବୁ ଭାସାଣି ନଈପୋଡ ମାନେ ନଁ ଅଛି ହଁ ବଡ ବଡ ନଦୀ ଅଛି। ସବୁ ପକେଇବା ପାଇଁ ସବୁ ଲାଇନ୍ ଲାଗିଛି, ଗାଡି ଫାଡ଼ି ସବୁ ବନ୍ଦ। ହୁଁ ସେ ଗାଁ ରେ ଦଶରା ଖାଲି ଗୋଟେ ଠାକୁର ଗାଁରେ କରିକି ଏଇ ପୂଜା ପାଠ ମୀନା ବଜାର ଟାଇପ୍ ପଡିଥାଏ ସବୁ କିଣାକଣି ପାଇଁ।
ହୁଁ।
ଖାଇବା ପିଇବା ଦୋକାନ ସବୁୁଟ ଏସବୁ ଏମିତି ପଡ଼ିଥାଏ। ଗାଁରେ ବି ଗୋଟେ ଗୋଟେ ଦୋକାନ ପଡିଥାଏ।
ହଁ।
ତାପରେ ବର୍ଷା ଦିଦିଙ୍କ ଗାଁ ରେ କିଏ ଦେଖିବାକୁ ଆଇ ବି କଣ ଠାକୁର ଫାକୁର ବୁଲିବେ। ବୁଲିକି ତା ପରେ ଭସାଣି
ହଁ ଆମର ବି ତ ଏଠି ଗାଁ ରେ ଏମିତି। ଆମର ବି ଏପଟେ ଏମତି ଦଶହରା ଏଇ ଗାଁ ଭିତ ହୁଏନି। ଆମ ମାର୍କେଟରେ ହୁଏ ଦଶରା ତ ସେଟା ବି ଏମିତି ବହୁ ସାରା ମୂର୍ତ୍ତି ଆଲଗା ଅଲଗା ମାନେ ଏମିତି ଏସବୁ ମୂର୍ ମୂର୍ତ୍ତି ବନା ଯାଇଥାଏ ମାଙ୍କ ମାନେ ଯେତେ ସବୁ ରୂପ ଏମିତି ନେଇକି ସେ ସବୁ ମୂର୍ତ୍ତି ବନାଯାଇଥାଏ। ଆମେ ସବୁ ଆମ ଘରରୁ ଟିକେ ଆମ ମାର୍କେଟରେ ଦୂର ଦଶ କିଲୋମିଟର ଭଳିଆ। ତ ଆମେ ଅଟ ନ ହେଲେ ଏଇ ବୁଲର୍ କରିକି ସବୁ ଆମ ସାାଇ ଯୋଉ ଆମର ମାନେ ପଡାପଡୋଶି ଯଉ ଅଛନ୍ତି, ଯୋଉମାନେ ସା ମିଶୁଛୁ ଭଲସେ ଆମ ସାହିରେ ସମସ୍ତେ ଚିନାପତ ସେମାନେ ସବୁ କଥାବାର୍ତ୍ତା ହେଇକି ଯୋଉଦିନ ଯାଉ ଦଶରା ଦେଖି। ହଁ ଗାଁରେ ହୁଏ ଯେ ଗାଁରେ କେବଳ ଯେନ୍ତି ଆପଣ କିହିଲେ କି ପୂଜା ହୁଏ, ଆମର ଏପଟେ ଖାଲି ଏମିତି ପୂଜା ଟିକେ ହେଇଯାଏ ଆଉ। ଆଉ ସେତେବେଳକୁ ଗାଡି ବି ଧୁଆ ହେଇକି ଗାଡି ମନ୍ଦିରରେ ପୂଜା କରାଯାଏ। ନୂଆ ଗାଡି କି ପୁରୁଣା ଗାଡି ଯାହା ବି ହଉ ପୂଜା କରାଯାଏ। ଘରେ ଯୋଉ ମେସିନ୍ ଥାଏ ବି ଯାହା ଏସବୁ ପୂଜା ହୁଏ ଦୁର୍ଗା ପୂଜା ସମୟରେ। ଆମର ବି ଏମତି ମେଡ ମନା ବଜାର ପଡେ ପୁରା ସପ୍ତାହେ ଦି ସପ୍ତାହ ଭଳିଆ ମୀନା ବଜାର ପଡେ। ଖାଇବା ବି ସବୁ ମିଳେ ଗୁପଚୁପ୍, ଚାଟ୍ ଏ ସବୁ ଏମିତି ମିଳେ। ଆମେ ବି ଦି ତିନ୍ ଦିନ୍ ଭିତରେ ମାନେ ଏମିତି ଡେଲି ଦି ତିିନ୍ଦିନ୍ ଛାଡିକ କି ଛାଡିକି ଲଗାତାର ଏମ୍ତି ତ ଯାଇ ପାରିବୁନି ଦି ତିନ୍ଦିନ୍ ଛାଡିକି କେତେବେଳେ ଭାଇ ଭଉଣୀ ଯାଉ ଭାରି। ଏନ୍ତି ସାଇରେ ସବୁ ମିଶିକି ଯାଉ ଭାରି ଏମିତି ଆଉ।
ଓହୋ। ହଁ ସେଟା ତ ବର୍ଷାଦିନ ସରି ନ ଥାଏ। ଦଶରା ଟାଇମ ରେ ବର୍ଷା ବର୍ଷା ଦିନ ତ କମ୍ପୋଲଶୋରି ବର୍ଷା ହୁଏ ମାନେ ପ୍ରାୟ ପ୍ରତିିବର୍ଷ ବର୍ଷା ହିଁ ଯାହା ହେଲେ ବି ବର୍ଷା ହବ।
ହୁଁ ହୁଁ ଆଉ ରାବଣ ପୋଡି ଦେଖି ଯାଆନ୍ତି ନା ରାବଣ ପୋଡି ହୁଏ କି ନାଇଁ।
ହଁ ହଁ ରାବଣ ପୋଡିକି। ରାବଣ ପୋଡି ଆହୁରି ବଢିଆ ଲାଗେ ମାନେ ହୁଁ ପୁରା ଏତେ ଦି ତିନି ଘଣ୍ଟା ପର୍ଯ୍ୟନ୍ତ ଗଲା ବାଣ ଫୁଟୁ ଥିବ। ଆଉ ସେ ପୋଢି ହେଲା ପର୍ଯ୍ୟନ୍ତ ଚଲେଇଥିବେ ନା।
ହଁ।
ବାଣ ତାଧିରେ ସବୁ ଲଗେଇ ଦେଇନଥିବେ କି ରାବଣ ଠେଇଁ। ଗୋଟେ ଲଗେଇଛି।
ଆମର ବି ଆଡେ ସେମିତି କରନ୍ତି। ବାଣ ଦେଇଦିଅନ୍ତି ସବୁ ଲଗେଇକି। ତାପରେ ସୋଉଟୁ ଯୋଉ ଯିଏ ମାନେ ଆମର ଏପଟେ ଗୋଟେ ଏମ ଏଲ କି ଯିଏ ଥାନ୍ତି ତାଙ୍କୁ ଡକା ଯାଇଥାଏ ଏମତି ଗେଷ୍ଟ୍ ହିସାବରେ। ସେଟାକୁ ଆରମ୍ଭ କରନ୍ତେ ଆଉ। ବାଣ ଗୋଟେେ ଫୁଡିଲା ପରେ ସବୁ ପରେ ଦେହଟା ସାରା ଲାଗିଯାଏ ନିଆଁ ଆଉ।
ହଁ ସେ ତ ବାଣ ସେ ବଡ ଆମର ଯୋଉ ବଡ ରାବଣ କରିଥାନ୍ତି ସବୁ କୁଟା ଗୁଡେଇ କି, ତାପରେ ବାଣ ଫିଟିଙ୍ଗ୍ କରିଥିବେ।
ସେ ବହୁ ସମୟ ଫା ଟିବ ସିଏ। ଗୋଡ ଆଡୁ କଣ ଲଗେଇ ଦେଇଥିବ ଘଣ୍ଟା ଦି ଘଣ୍ଟା ଘଣ୍ଟେ ବାଣ ଫୁଟି ଚାଲିଥିବ ଗଲା।
ହଁ ଆମର ବି ତ ଏମିତି ଏପଟେ ନବରାତ୍ରି ମାନେ ଦିହି ଦିନ ସମସ୍ତେ ଆମର ଏପଟେ ନବରାତ୍ରି ଦିନ ଉପାସ ରୁହନ୍ତି। ଯାଆନ୍ତି ଭୋଗରାଗ ନେଇକି ସନ୍ଧ୍ୟା ବେଳକୁ ସନ୍ଧ୍ୟା ଆଳତି ହୁଏ ଯୋଉଦିନ ନବରାତ୍ରି ସେଇଦିନ ବହୁତ ଭିଡ ବି ହେଇଥାଏ। ଏଇଠି ତ ମାର୍କେଟରେ ସବୁବେଳେ ଭିଡ କିନ୍ତୁ ନବରାତ୍ରି ଦିନ ଯୋଉ ସନ୍ଧ୍ୟାବେଳେ ସମସ୍ତେ ଦେଖିବା ପାଇଁ ବହୁତ ଭିଡ ଲାଗିଥାଏ ତାପରେ ସେଦିନ ଲୋକମାନେ ବି ନବରାତ୍ରି ବହୁତ ଜଣ ପାଳନ୍ତି ନା ନବରାତ୍ରି ଟା। ସେମାନେ ସବୁ ଫଳମୂଳ ଏମିତି ରାତିରେ ଖାଆନ୍ତି ଏମିତି ସବୁ ବନାହୁଏ ଭଲ ପିଠାପଣା ବି ସବୁ ଘରେ ମାନଙ୍କରେ ବନାହୁଏ।
ହଁ ସବୁ କରନ୍ତି ଆସ ପାଇଁ ଜାଣି ତ ପୁର ଯୁଗ ବ ଷଷ୍ଠୀ ହୁଏ ବେଲବରଣୀ ତୁଗଲା କରିହେ। ନଅ ଦିନ ଯାକ କରନ୍ତି ପୁରା। ଷଷ୍ଠୀ ସ୍ତପ୍ତ ମମୀ କରନ୍ତି ତମେ କର ଦୁର୍ଗାଷ୍ଟମୀ।
ନା ମୁଁ ତ ଦୁର୍ଗାଷ୍ଟମି କରେନି ଆମ ଗାଁ ପାଖରେ ଗୋଟେ ଯେ ସେଠି ହୁଏ ଯେ ମୋ ମାମା କରନ୍ତି ସେଠିକି ଯାଆନ୍ତି ପୂଜା କରିବା ପାଇଁ ଆଉ
ପରେ ଦୂର୍ଗାର୍ଷ୍ଟମୀ ଅଷ୍ଟମୀ ଟା ପରେ ଆମ ଘରେ। ତମତି ଚାଳିଶ ବେ ଘର ବର୍ଷ। ପଣା ହେଇଥାଏ ହଁ ହ ଯାଣିନ୍ତି ଖାଉ ହ
ହଁ ସେଇ ତ ଆମର ଏପଟେ ବି ସେଇ ଫଳ ଅରୁଆ ଏମିତି ଯାହା ଖାଆନ୍ତି ଆଉ।
ହଁ ଯଦି ନ ରହିପାରିବ ଭଗବାନ କଣ କହିଛନ୍ତି ନିର୍ଜଳା ରହିକି କର। ଏମିତି ତ ଅରୁଆଫରୁଆ ଖାଇକି। ଠାକୁରଙ୍କୁ ଡାକିବା କଥା ଆଉ।
ହଁ ଯ ସବୁ ନିୟମ ଟିକେ ଟିକେ ମାନିବା କଥା ଆଉ।
ହଁ ଗାଁ ତ ଭଲ ଆରେ ବାହାରର ଜାଣିପାରିବନି ଖାଲି ଖରା ଭିତରେ ଜାଣିବୁ ଯେ ଖାଲି ଆଜି ଏଇା ହେଇ।
ହୁଁ ହୁଁ।
ଏ ବର୍ଷ ଦଶହରା ଆଡକୁ ଆମ ଆଡେ ଆସୁନାହାନ୍ତି
ହଁ ହଁ ଯିବା ଥରେ ଆଉ। ଆଉ ଆଜି ଖରା ସେଆଡେ କେମିତି ହେଇଥିଲା।
ବର୍ଷା ପାଗ ହେଇଛି। ଚାରିଟା ବେଳେ ମାନେ ସକାଳୁ ଏଇଟା। କଳବ କରିଥିଲା। କିଛି ହେଲାନି ଥରେ ଅଧେ ତାପରେ
ଓହୋ ଆମର ଆଜି ଏପଟେ ତ କାଳିଆ ପାଗ କରିକି ରଖିଛି ସକାଳୁ ଆଉ। ଏବେ ଟିକେ ପବନ ଏମିତି ହାଲକା ହଉଛି ବର୍ଷା ଟିକେ ଉଠେଇଛି ଆଉ।
ହଁ ମୁଁ ବି ବାହାରେ ବସିଛି ପବନ ଟିକେ ହଉଛି। ତା ପରେ କାମରେ ବି ପଳେଇ ଯାଇଥିଲା ଦିନମାନ ଆସିଲା ତିନିଟା ଖଣ୍ଡେ ବେଳକୁ କରେଣ୍ଟ ଆସିଲା। ହଉ ହଉ ଦିନରେ ପାୱାର୍ କଟ। ଏଇଦିନ କଟିଲ ଅବର୍ଷ ଚଳିବ ଏଇ ଯୋଉ ଖରା ଏ ବର୍ଷ ଏତେ ଯୋର ହେଲା। ସେଥି ଲାଇନଟା ଯୋଉ କଟିଲା ଦିନରେ ପୁରା ଜଳି ପଡିଗଲା ଭଳିଆ ଲାଇ
ହଁ ଏଥିର ବହୁତ ଗରମ ବି ପୁରା ପଇଁଚାଳିଶ ଡିଗ୍ରୀ ପଚାଶ ଡିଗ୍ରୀ ଏଇ ଭିତରେ ପୁରା ହେଇକି କି ଅଛି ନା ଆପଣ ବହୁତ ଗରମ ହେଇଛି।
ସବୁ ଚାଳିି କୋଉ ଦିନ ଚାଳି ତେୟାଳିଶି ଚଉରାଳିଶି ଡିଗ୍ରି ତଳୁକୁ ନାହିଁ ଚାଳିଶି ଉପରେ ସବୁ ବେଳେ ଆଠଟା ନଅଟା ବାଜିଲା ବେଳକୁ ତେତିଶି ଡିଗ୍ରୀ ଅଣଚାଳିଶି ଡିଗ୍ରୀ ଏମିତି ଖରା।
ହଁ ଏଇଥି ପାଇଁ ତ ଗମେଣ୍ଟ ବହୁତ ସତର୍କ ଏଇ ଲୋକମାନଙ୍କ ପାଇଁ ଉଁ ଘରୁ ନ ବାହାରିବା ପାଇଁ ପାଣି ସପିସେଣ୍ଟ ପିଇବା ପାଇଁ ମାନେ ଏତେ ଏଥର ବଢିଛି ଯେ ଗର୍ଣ୍ଣମେଣ୍ଟ ସତର୍କ କରୁ କରୁ ବି ଲୋକମାନଙ୍କର ଡେଥ ହେଇଯାଏ ଏମିତି କେତେ ଜଣଙ୍କର ବି।
ହଁ ଏଇ ତ ଦୁଇ ଦିନି ତଳେ ଆମ ସେ ଘର ପାଖର ଗୋଟେ ସେ ବୁଢୀ ଲୋକଟେ ଛେଳି ତାର ମେଞ୍ଚେ ଅଛି ସେ ଚରେଇଆକୁ ନେଇକି ବୁଲାନ୍ତି ସେ ତିନଟା ଖଣ୍ଡେ କାହିଁକି ନା ତାକୁ ସନଷ୍ଟ୍ରୋକ ହେଇକି ବୁଢି ଟା ତ ଗାଁର ପିଲା କହିବା କଥା ବାଡି ଧରିକି ଗୋଡଉଛି। ତଳୁକୁ ଗୋଟେ ଲୋକଟା ଘାସ ନେଇକି ଆଉଥିଲେ ସେ ତାଙ୍କୁ ଦେଖିକି ତାଙ୍କ ଘର ଲୋକଙ୍କୁ ଡାକ ତାଙ୍କର ତାକୁ ମେଡିକାଲ ନେଇଗଲେ ଡାକ୍ତରଙ୍କ ପାଖେ ସେମାନେ ଆଡମିଟ ପଇଁତିରିଶି ଛୁଇଁ ଛୁଇଁକା ଖରା ହଉଛି। ଛତା, ପାଣି ବୋଟଲ, ଚଷମା ନେଇ କାମ କରିବନା ଆହୁରୀ ତମେ ସେମିତି ଯାଉନି ଆଉ ଗାଁ ବାହାରେ ସିନା ଲୋକ ଛତା, ପାଣିବୋତଲ ନେବେ ଗାଁରେ ଲୋକମାନେ ସେ ତାର ପଳେଇ ଯାଇଛି ଆଉ ଛେଳି ଗୋଡେଇବା ପାଇଁ।
ଆହାଃ। ମୁଁ ତ ହଉଛି ଏମିତି ଲୋକମାନେ ଅସୁବିଧା ଭୁଗୁଛନ୍ତି ହେଲେ ତଥାପି ଜାଣି ପାରୁନାହାନ୍ତି। ଏବେ ତ ଅଧିକାଂଶ ଏଇ ଗରମ ଯୋଗୁ ସମସ୍ତେ ଏ ସି ଆଣି ପକାଉଛନ୍ତି ହେଲେ ଗଛ ହେଲେ ଲଗାଅ ଟିକେ। କେହି ଗଛ କାଟି ପକଉଛନ୍ତି ହେଲେ ଗଛ ଟିଏ ଲଗଉନାହାନ୍ତି।
ହଁ ବୃକ୍ଷ ରୋପଣ କଲେ ହବ ନା ଖାଲି କାଟିବାରେ ବ୍ୟସ୍ତ ଲୋକ ମାନେ।
ହଁ।
ହଉ ଆଉ ଯୁଗ ସଂସ୍ଥା ଯେମିତି ଚାଲିବ ଆଉ କଣ କରାଯିବ।
ହଁ।
ମାମା ରୁଟି ହେରିକା କଲେଣି ଯାଅଖାଇଦିଅ, ଯାଉଛି ମୋର ଟିକେ କାମ ଅଛି କରିବି କେତବେଳେ ଫୋନ ଆଉ।
ହଁ ହଁ ଠିକ୍ ଅଛି।
ରଖୁଛି।
ହଁ।